ଆଜ୍ଞା କୁହନ୍ତୁ।
କୁହନ୍ତୁ କହୁନାହାନ୍ତି ଭଲ ଆପଣଙ୍କ ଠୁ ଭଲ, ଭଲ ଭଲ ଶିକ୍ଷା ମିଳି ମିଳୁଚି।
ସେମତି କିଛି ନାହିଁ। ମାନେ ଆମର ଉଦ୍ଦେଶ୍ୟ ଯେ ଭଲ ପରିବାର ଗଠନ ହବ। ଅ ଭଲ୍ ଆପଣ ମାନ କେମିତି ଭଲ ହେବେ। ସେଇଟା। ଉଦ୍ଦେଶ୍ୟ ହେଲା ଜୀବନ ଆସିଚ ମଣିଷ ଜନ୍ମ ନେଇକି ଗୋଟିଏ ଭଲ ମଣିଷ ତିଆରି କରିବା। ଆଉ କିଛି ନାହିଁ। ଅ ଗୋଟେ ଜି ମଣିଷ ଜୀବନ ଭିତରେ ତ ଯଦି ଗୋଟିଏ ମଣିଷକୁ ଭ ଗୋଟେ ଗୋଟେ ଲୋକ ଯଦି ଚାହିଁବେ ଗୋଟେ ଗୋଟେ ମଣିଷକୁ ଭଲ କରିଦେଲେ ତାହେଲେ ଇଏ ଯେମିତି କୁହାଯାଏନି ରାମ ରାଜ୍ୟ ତିଆରି ହେଇଯିବ, ରାମ ରାଜ୍ୟ କିଛି ଅଲଗା ନାହିଁ। ରାମ ରାଜ୍ୟ ଆମକୁ ହିଁ ତିଆରି କରିବାକୁ ପଡିବ। ରାମ କୋଉ ହଁ ରାମ କୋଉଠୁ ଆସିବେନି। ରାମ ରାଜ୍ୟ ତିଆରି କରିବାକୁ ପଡିବ। ଏଇ ଲୋକମାନଙ୍କ ତ ଆଜିକାଲି ତ ଘରେ ଘରେ ରାବଣ ଜନ୍ମ ହେଲେଣି ରାମ ଆସିବ କୁଆଡୁ।
ହି ହି ହି।
ମୁଁ ଏଇନେ କହିବି ମୋ ଭଉଣୀ ଟା ରାତି ଦଶଟାରେ ମାର୍କେଟ ଯାଇପାରିବ, ଯାଇପାରିବନି। ଘରେ ଘରେ ତ ରାବଣ ଜନ୍ମ ହେଇଛନ୍ତି କେମତି କେମତି ଛାଡ଼ିବେ।
ହଁ ନାଇଁ ହଁ ଏଇଟା ଗୋଟେ ମୁଁ ବୁଝିପାରୁନି ମାନେ ସମସ୍ତଙ୍କ ମା ମାନେ କୁହନ୍ତି କି ଝିଅ ତୁ ରାତିରେ ବାହାରକୁ ଯିବୁନୁ। କି ଏମତିଆ ଡ୍ରେସ୍ ପିନ୍ଧିବୁନୁ, ସବୁବେଳେ ଦେହ ଘୋଡେଇ ହେଇକି ଯିବୁ ଏଇଟା କୁହନ୍ତି। ହେଲା, ନିଜର ଗୋଟେ ପୁଅ ଥିବ କି ନାନେ ସେ କାହିଁ କେବେ ପୁଅକୁ ତ କହୁନାହାନ୍ତି ପୁଅରେ କାହା ଝିଅକୁ ତ ଆଖି ଉଠେଇକି ଚାହିଁବୁନୁ କାହା ଝିଅ ସହି ତୁ ଖରାପ ବ୍ୟବହାର କରିବୁନୁ। କାହିଁକି କହୁନାହାନ୍ତି?
ସେଇଟା ଯେମତି କଥାରେ ଆମ ସୁଧ ଓଡିଆରେ ଅଛି ଯଦି ଛୋଟ ଦିନରୁ ପିଲାର କାନ ଟାକୁ ମୋଡିଥିବ ବଡ ହେଲେ ସେଟା ମାନେ ନଡକା, ମାନେ ସେଟା କଣ କହିଲ ସେଟା ଫେକ୍ସିବୁଲ କରିବ। ମାନେ ଆପଣ ଯେମିତି ଯେମିତି ତାକୁ ମୋଡି ମୁଡାକି କରିଦେବେ ସେ ଇଏ ହବ। କିନ୍ତୁ ଆମେ ତ ଛୁଆଦିନରୁ ସେଇଟା ଶିଖେଇଲେଣିି ନା କେମିତି ଶିଖିବ?
ହଁ କିନ୍ତୁ ବ ବ ମାନେ ନିଜ ଘରେ ବଡ ଝିଅଟେ ଥିବ ନିଜ ଘରେ ବଡ ପୁଅଟେ ବି ଥିବ। ସେ ପୁଅ ଠିଆ ହେଇ ମାନେ ପୁଅ ସହିତ ଝିଅ ଯାଉଥିବ କଲେଜ ରେ ଜାଣ ଭାଇ ଯାଉଚି ଭଉଣୀ କି ଛାଡି, ତ ସେ ଆଗ ଝିଅକୁୁ କହିବ। କି ଝିଅ ତୁ ଏମତି ଏମତି ରହିବୁ। କାହିଁ ପୁଅ କୁ କହୁନାହାନ୍ତି କି ପୁଅ ତୁ କଲେଜକୁ ଛାଡ଼ିକି ଆସିଲା ବେଳେ ଯଉ ଝିଅକୁ ଦେଖିବୁ ଉ କମେଣ୍ଟ ମାରିବୁନି। କି କଣ କାହିଁ କୁହନ୍ତିନି। ମୁଁ ସେଠି ସବୁବେଳେ ଭାବେ କଣ ପାଇଁ କୁହନ୍ତିନି ଝିଅକୁ କଣ ପାଇଁ କେବଳ କୁହନ୍ତି।
ଝିଅ ଯେମିତି ମାନେ ଝିଅ କଣ କହିଲେ ଝିଅ ଗୋଟେ ଆଦର୍ ଗୋଟେ ନାରୀ କଣ କହିଲେ ଗୋଟେ ପୁରୁଷ ଚାହିଁଲେ ତ ଜୀବନରେ କିଛି ଆଜିକା ଡେଟ୍ ରେ ସେଟା ବି ମୁଁ ଆକ୍ସେପ୍ଟ କରେନି ଯେ ଗୋଟେ ଝିଅ ଯାହା କରି ପାରିବ ଗୋଟେ ପୁଅ ସେଇଆ କରିପାରିବନି। ଆଜିକା ଡେଟ୍ ରେ ପୁଅ ହେଇଗଲେଣି ଅକର୍ମୀ କିନ୍ତୁ ମା ମାନେ ଝିଅ ମାନେ କୋଉଠି ପହଞ୍ଚିଲେଣି ତାର । ହଁ କଳନା ବାହାରେ।
ହଁ ହଁ ନିହାତି।
ପୁଅ ମାନେ ଘରେ ବସି ଚଲାଉଛନ୍ତି ମା ଯଦି କହିବ ବାବା ରେ ଗଲୁ ଟିକେ ଗ୍ୟାସ୍ ଟା ଭରି ଆଣିବୁ ହ ଦେ ଆଜି କାଠ ପାଠ ଗୋଟେ କରିଦେଉନୁ କଲି ଆଣିବା କଣ ହଉଛି। ସେଇଟା। ସେ ବୁଝିପାରୁନ ମା ର କଷ୍ଟ ଟା କଣ ସେଇଟା ଆଉ। ଝିଅ ମାନେ ବହୁତ ଆଗେଇଲେଣି ଆଉ ମା ମାନେ ତ ବହୁତ ଆଗରେ। ସେଥିାଇଁ ନାରୀ କି ମହାନ କୁହାଯାଉଛି ପୁରୁଷକୁ କଣ ପାଇଁ ମହାନ କୁହାଯାଉନି? କାରଣ। ନାରୀ ଗୋଟେ ସିଏ ଆଦର୍ଶ ଗୋଟେ ନାରୀ। ଚାହିଁଲେ ସେି ସୂର୍ଷ୍ଟି କି ରକ୍ଷା କରିଦେଇ ପାରିବ। ଠାକୁର କହିଲେ। ଆଜିକା ଇଏ ରେ ବହୁତ ମାନେ ଭଲ ଭଲ ଆତ୍ମା। ମାନେ ବହୁତ ଭଲ ଭଲ ଆତ୍ମା। ଠାକୁରଙ୍କ ପାଖରେ ଆସିକି ନିବେଦନ କରିଛନ୍ତି କହୁଛନ୍ତି ଠାକୁର ଆମ। କଣ ଏଇ ଧରା ପୃଷ୍ଠରେ ସେଇଭଳିଆ। ମିଳିବନି ଯୋଉଥିରେ ଆମେ ଆଉ ଥରେ ଦୁନିଆକୁ ଯିବୁ। ଆପଣଙ୍କ କାମ କରିବୁ କାନ୍ଦୁଛନ୍ତି ଠାକୁରଙ୍କ ସାମ୍ନାରେ ବସିକି। କିନ୍ତୁ ଆଜିକା ଡେଟରେ ଉପଯୁ ତ ମା ଆଉ ମାନେ ଆଜିକା ଇଏ ରୁ। କାହା ଉପରେ ବିଶ୍ୱାସ ଅଛି କିଏ ପବିତ୍ର। ବିଶ୍ୱାସ ପାଉନି ଯୋଉଥି ଯୋଗୁ କି ଭଲ ସନ୍ତାନ ଆ
ଆଜିକାଲି ମାଆ ପେଟରୁ ବାହାରିଲାେଳେ ଛୁଆ ବିଛୁଆତି।
ସେଇୟା ସେଇଟା ସେଇଟା କେମିତି କଣ ପାଇଁ ହବ ଏଇ ଶବ୍ଦଟା କଣ ପାଇଁ ଆସିବ।
ହୁଁ।
ଆ ଆପଣ ଦେଖୁଥିବେ ଟିଭିରେ ଯୋଉ ଦେଖାଉଛନ୍ତି। ହଁ ଗୋଟେ ପିଲା ହରେ କୃଷ୍ଣ ଯୋଉ ଇଏ କରୁଛି। ସେ ଛୋଟ ପିଲାଟେ। ହୁଁ ସେ କେମିତି କେମିତି ତାଙ୍କ ବାପା ତାଙ୍କ ମାଙ୍କୁ ଦେ ଶଖିବା ପାଇଁ ବାପା ମା। ତିନି ବର୍ଷ କାଳ ତାଙ୍କ ବାପା ତାଙ୍କ ମାଆଙ୍କୁ ଦେଖି ନାହାନ୍ତି। କେମିତି ହବ ସେଇ ଜିନିଷ ସବୁ ଭଲ ପାଇବା। ଆମେ ଦେଖିବା କୋଉ ଜିନିଷ ଟା କଲେ ଆମର ମଙ୍ଗଳ। ସେଇଥିପାଇଁ ଆଜିକା ଇଏରେ ଭଲ ସନ୍ତାନ ଆ ଯଦି ଉତ୍ତମ ମା ଗର୍ଭ ମିଳିଲା ଭଲ ସନ୍ତାନ ଆସିବେ। ଆପଣ କହୁନାହାନ୍ତି ଆଉ ଗୋପବନ୍ଧୁଙ୍କ ଭଳିଆ ଜନ୍ମ ହଉଛନ୍ତି ପିଲା। ଗାନ୍ଧି ଭଳିଆ ନା ସୁଭାଷ ଚନ୍ଦ୍ର ଭଳିଆ ନା ବିବେକାନନ୍ଦଙ୍କ ଭଳିଆ।
ହୁଁ।
ଆସୁନାହାନ୍ତି କାରଣ ଉପଯୁକ୍ତ ମା ଗର୍ଭ ତାଙ୍କୁ ମିଳୁନି। ଯୋଉଥି ଯୋଗରୁ କି ସେମାନେ ଠାକୁରଙ୍କ ପାଖରେ ମାନେ କାନ୍ଦୁଛନ୍ତି ବସିକି ଆତ୍ମା। ଯେ ପ୍ରଭୁ ଆମେ କଣ ଆଉ ଦୁନିଆକୁ ଯିବୁନି। ଆମେ ସେଇଟା ଆପଣ ମାନେ ଚାହିଁଲେ ଏଇ ଜିନି ସୁଧୁରିବ କେମିତି ଯଦି ଆମେ ଆମ ପରିବେଶରେ ଭଲ କାମ।
ଭଲ କାମ କରିବା କୋଉଟା କରି ଏତେ ଭଲ। କାମ ଆଜିକାଲି କିଏ କରୁଛି ସେ ଜଣେ ଗୋଟେ ଭଲ କାମ କରିବ। ତା ସହିତ ସାତ ଆଠଟା ଖରାପ କାମ ବି କରିସାରିବନି।
ହଁ ନା ଆଜି ଆପଣ ଯୋଉଟା କହିଲେ ସେଇଟା। ମୁଁ ତ ସେଇଟା ସମର୍ଥନ କରିବିନି କାରଣ କଣ ପାଇଁ କହିଲେ। ଅଛନ୍ତି ସବୁ ଖରାପ ନାହାନ୍ତି ଏବେ ବି ଅଛି ଦୁନିଆରେ ଯୋଉଟା କି ଧର୍ମ। ଯୋଉଟା କିି ଦିନ ରାତି ହଉଛି ଧର୍ମ ବଞ୍ଚିଛି।
ହୁଁ ପାଞ୍ଚ ଆଙ୍ଗୁଳି କେବେ ସମାନ ନଥାଏ ନା ସବୁ ଲୋକ ବି ସେମତି ସମାନ ନଥାନ୍ତି।
ଆଉ। ମୁଁ ର ମାର୍କେଟରେ ଯାଉଥିବି ମୁଁ ଅନ୍ୟ ଭଉଣୀ ଟାକୁ ଅନଉଥିବି ଯେ। ମାନେ ଗୋଡରୁ ମୁଣ୍ଡ ଯା ଆଉ ନଉଥିବି। କିନ୍ତୁ ମୋ ଭଉଣୀ କି ଯେତେବେଳେ ମୁଁ ସ୍କୁଟି ରେ ବସେଇକି ନେଇକି ଯାଉଛି। ମୋ ଭଉଣ କିଛି ଅନେଇ ଦଉଛି ମୋ ବଡି କଣ ପାଇଁ ଏତେ ହିଟ୍ ହେଇଯାଉଛିଁ ତାକୁ ମାରିବି ତାକୁ। ପଦେବ ସିଏ କଣ ପାଇଁ ନାଇଲା।
ହଁ ସେ ଯେତେ ଯେ। ଯେତେବେଳେ ଯୋଉ ପୁଅ ଯେତେବେଳେ ଯୋଉ ପୁଅଟା ଗୋଟେ ଝିଅକୁ ଅନଉଛି ସେ ସବୁବେଳେ। ସେ ଝିଅ ଝିଅ ତୁଳନାରେ ତା ଭଉଣୀକୁ ରଖିବ।
ହଁ ସେଇଟା ତ ସେଇଟା କେମିତି ହବ ସେଇଟା। କେମିତି ହବ କହୁନାହାନ୍ତି ସେଇଟା ଯଦି ଆମେ ଛୋଟ ଦିନରୁ ସେ ସଂସ୍କାର ଦେଇଥିବା।
ଆମ ଗାଁ ଆମ ଗାଁ ରେ ବି ସେମିତି ଅଛନ୍ତି। ସେ ମାନେ ବହୁତ ଗୁଡା।
ମୁଁ ତ ହଁ ମୁଁ ତ ଭାବେ ଯେ। ମାନେ ସେ ଜୀବନରେ ବୋଧେ ଝିଅଙ୍କୁ କି ମା ମାନଙ୍କୁ ଦେଖି ନାହାନ୍ତି ସେମାନେ।
ହଁ ମାନେ। ଆମ ଘର ଆଗରେ ସେ ପୁରା ଉଦାହରଣ ଆମ ଘର ଆଗରେ ମାନେ ଥୁଆଯାଇଛନ୍ତି। ଜଣେ ଭାଇ ସିଏ। ସମସ୍ତଙ୍କୁ ଅନ୍ୟ ମାନେ ମାନେ ପୁରା ଖରା ତା ନଜର ଟା ହିଁ ଖରାପ।
ହଁ ହଁ ନଜରଆରୁ ତ ସେଇଥିାଇଁ ଠାକୁର କହିଲେ ଯଦି। ଆପଣ ଆପଣଙ୍କର ଦୃଷ୍ଟି ବଦଳେଇବେ ସୃଷ୍ଟି ବଦଳିବ ମୁଁ ଲେଖିଦଉଛି। ଆପଣଙ୍କ ଦୃଷ୍ଟି ଟା ମାନେ ନଜର ଟା ଯଦି ଠିକ ରହିଲା ତାରା ବିଶଵ ବଦଳିବ।
ବଦଳିବନି କଣ ପାଇଁ ଯଦି ମୋ ମା ଭଉଣୀ ରାସ୍ତାରେ ଯାଉଥିବେ। ମୁଁ ତାଙ୍କୁ ସମ୍ମାନ ଦେବି ଅନ୍ୟର ମା ଭଉଣୀ ଯାଉଥିବେ ମୁଁ ସେଇ ସମ୍ମାନ ଦେବି। ଏ ବି ଏଇ ଦେଖା ଦେଖି କେତେ ପୁରୁଷ ଏମିତି ସମ୍ମାନ ଦେବେ। ଦେବେନି କଣ ଦବାକୁ ବାଧ୍ୟ।
ବାଧ୍ୟ୍ୟ।
ଆଉ। ମୁଁ ତ।
ସେମତି। ସେଇ ତା ଭଉଣୀକୁ କିଏ ଗୋଟେ କଲେଜରେ ଏମିତି ଅନେଇଦେଲେ। ସିଏ ମଦୁଆ ଟା ନା ସିଏ ଆସିକି ଏମିତି କହିଥିଲା ଭାଇ ମତେ ଏମିତି ଜଣ ଅନେଇଲା। ତାଙ୍କର ମାଡ ଗୋଳ କେଶ ବାସ ଚାଲିଲା ଆରେ ତୁ ସେଇ ମାନେ। ଏ ଏତେ ବାଟ ଗଲାଣିି। ତୁ ତା ପରେ ବି କୋଉ ହିସାବରେ ତୁ ଅନ୍ୟ ଝିଅଙ୍କ ଅନୋଉଛୁ।
ଆଁ ସେଇଟା ତ ଗୋଟେ ସାଧାରଣ କମିଟି ନାହିଁ ଗୋଟେ। ବାପା ସହିତ ଗୋଟେ ଝିଅ ଟେ ଯାଉଥିବ। ସେ ତା ବାପାଙ୍କୁ କହିବ କହିବ ବାପା ଦେଖିଲେ ମତେ ସେଇ ପୁଅଟା ଅନଉଛି। କିରେ ତୁ ଆଡେ ଅନେଇଲା ବୋଲି ସେ ତୁଆଡେ ଅନେଇଲା ନା ନହେଲେ ତୁ କେହିତି ଜାଣିଲୁ ସେ ତୁଆଡେ ଅନେଇଛି।
ସେ ହଁ ସିଏ ଅନେଇ ଥାନ୍ତା ତୋର ତୁ କାହିଁକି ତାକୁ ଅନଉଛି କି।
ସେମତି ମୁଁ ଆମ ଫ୍ୟାକ୍ଟ୍ରିରୁୁ ବି ସେମତି ଆସିଲା ବେଳେ ଆମ ଫ୍ୟାକ୍ଟ୍ରିରେ ବାର ତେର ଜଣ ଝିଅ କାମ କରନ୍ତି ସେମାନେ ଥିଲାବେଳେ ତାଙ୍କ ମୁଁ ସାଇକେଲରେ ଆଗରେ ଆସେ ସେମାନେ ପଛେ ପଛେ ଆସନ୍ତି ମୁଁ ସେମାନଙ୍କ ଯେହେତୁ ସେମାନେ ମୋଠୁ ବୟସରେ ସାନ ମୁଁ ତାଙ୍କ ସହିତ ଏତେ ବିଶେଷ ଇଏ କରିପାରୁନେ କିନ୍ତୁ ଆମର ସବୁବେଳେ ଫ୍ୟାକ୍ଟି ସେଇ କମ୍ପାନୀରେ କାମ କଲା ଭିତରେ ମୁଁ ସବୁବେଳେ ଆମ ଠାକୁରଙ୍କ ବିଷୟରେ ତାଙ୍କୁ ଏଇ ଆପଣଙ୍କ ସହିତ ଯେମିତି କଥା ହଉଛି ସେମିତି ଭଲ ପାଇବା ଭିତରେ ଦେଇକି ସେମିତି ତାଙ୍କ ସହିତ କଥା ହୁଏ ଯୋଉଥି ଯୋଗୁ କି ସେମାନେ ଆ ସା ସାତ ଆଠ ଜଣ ଠାକୁରଙ୍କୁ ଜୀବନ ଗ୍ରହଣ କରିଛନ୍ତି ମାଛ ମାଂସ ବି ଖାଉନାହାନ୍ତି ମାଛ ମାଂସ ନହେଲେ ସେମାନଙ୍କ ଭାତ ଯାଉନଥିଲା ମାନେ ଏଇ ଭଲ ପାଇବା କଥା ଦେଇକି ସେମାନେ ମାଛ ମାଂସ ଗ୍ରହଣ କରୁନାହାନ୍ତି କୋଉଠି ଏଇ ଭଲ ପାଇବା ଦେଇ। ଭଲ ପାଇବାରେ ସବୁ ଜିନିଷ ଅଛି। ତାପରେ ସେମାନେ ଆସିଲା ବେଳେ ରା ରାସ୍ତା ରେ ତାଙ୍କୁ ଯିଏ
ହଁ ଶୁଣନ୍ତୁ ହେଲା ହଁ।
ତାଙ୍କୁ ଯିଏ ଅନଉଥିବ ଏମିତି ମୁଁ କହିବି କଣ ଜୀବନରେ କେବେ ଝିଅ କେବେ ଦେଖିନ ଡୋଳା ଖସି ପଡିବ ଭାଇ ତାର ଗାଡି ତାକୁ ଏମିତି କରେ ଏମିତି କରିକି କୋଉ ଗୋଟେ ଷ୍ଟାଇଲ ତାଙ୍କର ଅଛି କେମିତି ଏମିତି ବୁଲେଇକି ନେଇକି ପଳେଇ ମୁଁ ବାବା ତମକୁ ଭାଇ ମାନିବାକୁ ପଡିବ।
ନାଇଁ ଦେଖନ୍ତୁ ଆପଣ ଏଇନା ମା ଆପଣ ଏଇନା ମା ମାଛ, ମାଂସ, ପିଆଜ, ରସୁଣ କିଛି ଖାଉନାହାନ୍ତି ହେଲା।
ଆଜ୍ଞା।
ହେଲୋ ଆପଣ ଯାହାକୁ ବାହାହେବେ ସିଏ ସିଏ ଯଦି ମାଛ ମାଂସ ସବୁ ଖାଉଥିବ ଆପଣ କଣ କରିବେ?
ହଁ ଏଇଟା ଆପଣ ଗୋଟେ ଭଲ ପ୍ରଶ୍ନଟେ ପଚାରିଲେ। ମାଛ ମାଂସ ଖାଉଥିବେ ସେଇଟା ଗୋଟେ ମିନିଟ। ସେଇଟା କେମିତି ଏଇଟା ଆପଣ ଚେଷ୍ଟା କରିବେ ଯେ ମୁଁ କେମିତି ଆଁ ଇଏ କରିବି। ଚେଞ୍ଜ କରିବି। ସେଇଟା ନିଜେ ନିଜର ଚାଲିଚଳନ ଆଚାର ବ୍ୟବହାର ଏଇଭଳି ଭାବରେ କରିବେ। ଯେମିତି କିି ଯିଏ ବି ଲାଇଫ ରେ ଆସିବ ସିଏ ଚେଞ୍ଜ ହେବାକୁ ଚେଷ୍ଟା କରିବ। ଆପଣଙ୍କୁ ଚେଞ୍ଜ ହବାକୁ ପଡିବନି ସେଇ ଜିନିଷ ଟା ଆପଣ ଦ୍ଵାରା ସେଇ ମାନେ ମଲ୍ଲି ଫୁଲର ବାସ୍ନା ଟା ତା କ ପରେ ଆସୁନି ସେଟା ଯେତେବେଳେ ଫୁଲ ଟା ଫୁଟି ଯାଉଛି ତାର ବାସ୍ନା ଟା ଆସୁଛି।
କଲ୍ କାଟିକି ଆଉ ଥରେ କଲ୍ କରିବି?
ହଁ ଆଉ କୋ କୋଡ଼ିଏ ସେକେଣ୍ଡ ହେଇଯାଉ।
ହଉ କୁହନ୍ତୁ?
ସେଇ ଜିନିଷ ଟା ନିଜକୁ ହିଁ ଅନୁଭବ କରିବାକୁ ପଡିବ ଅନ୍ୟ କାହାକୁ ନୁହଁ।
ମଲ୍ଲି ଫୁଲ ବାସ୍ନା କହିଲା ମଲ୍ଲୀ ଫୁଲ ବାସ୍ନା କହିଲା ବେଳେ ମୋ ମମିଙ୍କ କଥା ମନେ ପଡିଲା ଯେହେତୁ ମୋ ମମିଙ୍କ ନା ମଲ୍ଲୀ।
ବହୁତ ବଢିଆ ଏମିତି ବି ତ ଏଇ ତ ଭଲ ପାଇବା ଆଉ କଣ। ଜୀବନରେ ଭଲ ପାଇବା କିଛି ଅଲଗା ନଥାଏ ଏଇଟା ହିଁ ଭଲ ପାଇବା ଜୀବନରେ।
ହଁ ହଁ।
ଠିକ୍ ଅଛି ରଖୁଛି।
ଆଜ୍ଞା।